ହୁଁ
ନମସ୍କାର, ସାର୍।
ଭଲ ଅଛନ୍ତି?
ଆଜ୍ଞା ସାର୍ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି, କଣ ଖାଇଛନ୍ତି ଦିପହରେ? ହଁ, ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା।
କଣ ଖାଇଛନ୍ତି ଦିପହରେ?
ଚାହାରେ ଏଇ ସାର ଗୋଟେ ଟିକେ ଆଜି ଭାତ, ଡାଲି, ଭଜା ଟିକେ ହେଇଥିଲା ଆଉ।
ହଁ, ମୁଁ ଆଜି ମାଛ ଖାଇଛି ଘରେ ସୋରିଷ ବେସର ମାଛ,
ଆଜ୍ଞା
ମାଁ ହାତ ରନ୍ଧା ସ୍ଵାଦିଷ୍ଟ ଖାଦ୍ୟ ଆପଣ ମା ହାତ ରନ୍ଧା ଘରେ ଖାଉଛନ୍ତି କି ନାହିଁ?
ଆଜ୍ଞା ସାର୍ ଖାଇଛି ଖାଉଛି କି ସାର୍ ମୁଁ ତ ବାହାରେ ରହିଲି ଆଉ ମାଁ ହାତରନ୍ଧା ଖାଇବାକୁ ପାଇଁବୁନି ଆଉ ଆଉ।
ବାହାରେ ସହରରେ ରହୁଛନ୍ତି ନା ଗାଁରେ ରହୁଛନ୍ତି?
ଘରଠି ରହୁଛି ଯେ କିନ୍ତୁ ସାର୍ ଘର ଠାରୁ ଆମଠୁ ଦୂରରେ ବହୁତ ଦୂର ହେଲେ ମଧ୍ୟ ଆମ ପାଖରେ ଯିଏ ଜଣେ ଅଛନ୍ତି ସାର୍ ସିଏ ତ ଆମ ଘରଠୁ ବି ଅଧିକ ସ୍ଵାଦିଷ୍ଟ ଖାଦ୍ୟ ବନାନ୍ତି।
ହଁ ଯାହା ହଉ ସାର୍ ଜଣେ ଏତେ ସୁନ୍ଦର ରୋଷେଇ କରିପାରୁଛନ୍ତି ତାଙ୍କୁ ସାଧୁବାଦ। ମାଆଙ୍କ ଠାରୁ ଶିଖିଥିବେ ଆଉ ଘରେ?
ହଁ ସାର୍ ସେଟା, ସାର୍ ଆପଣ କଣ କଣ ଶିଖିଛନ୍ତି ଆପଣ ଟିକେ ଆପଣ ମତେ କହୁନାହାନ୍ତି କେମିତି କଣ ବନାନ୍ତି? ଆଜି ଆପଣ ମାଛ ଖାଇଛନ୍ତି, ଆଜି କେମିତି ମାଛ କରିଛନ୍ତି ଆପଣ?
ଆପଣ କେବେ ଆମ ଘରକୁ ଆସନ୍ତୁ ଆପଣଙ୍କୁ ମୁଁ ବହୁତ ସୁନ୍ଦର, ରୋଷେଇ କରି ଖାଇବାକୁ ଦେବି। ଆପଣ ଆମିଷ ଖାଆନ୍ତି ନା ସାଧା ଖାଆନ୍ତି?
ସାର ଆମେ ଏ ମୁଁ ତ ଖାଇପାରିବି ଶାଧା ଖାଇଲେ ଖାଇଦେବି ମାଛ ମଧ୍ୟ ଖାଇଦେବି, କିନ୍ତୁ ସାର୍ କୌଣସି ଗୋଟେ ଦିଟା ବାହାରକୁ ଛାଡିକିରି ମୁଁ ଖାଏନି ଏମିତି ଆଉ।
ଆଚ୍ଛା ଆପଣ ଆମିଷ ଯଦି ଖାଇବାକୁ ଚାହାନ୍ତି ଆ ମୁଁ ଆପଣଙ୍କୁ ଖାସି ମାଂସ ରାନ୍ଧିକରି ଦେବି ଆପଣ ବ୍ୟସ୍ତ ହୁଅନ୍ତୁନି। ଆସନ୍ତୁ ଥରେ ସ୍ଵାଦିଷ୍ଟ ଖାସି ମାଂସ ଖାଇକି ଯିବେ ଆମ ଘରୁ।
ଆଜ୍ଞା ଆଜ୍ଞା କେବେ ଯେ ଆପଣଙ୍କୁ ଛା ଡାକନ୍ତ ଆପଣ ଗୋଟେ ନିଦ୍ଧିଷ୍ଟ କୋଉ ସମୟ କରିବା ଡା ଆମେ ଯିବୁ ଗା
ଆପଣ ଏଇ ବର୍ଷ ସ ବର୍ଷା ସମୟରେ ଆସନ୍ତୁ ଖାସି ମାଂସର ଝଳ ସହିତ ଉଷୁନା ଭାତର ଯୋଉ ସ୍ଵାଦ। ଗାଁ ରେ ରହି ଖାଇବେ ଆଉ ଗାଁ ର ଯୋଉ ସ୍ଵାଦ ଚୁଲିରେ ଚୁଲି ରୋଷେଇରେ ତା କହିଲେ ନ ସରେ। ଚୁଲିରେ ରୋଷେଇ କଲେ ସ୍ୱାଦ ବଢ଼େ ଖାଦ୍ୟର ଗ୍ୟାସ୍ ରୋଷେଇଠାରୁ। ଆମ ଗ୍ରାମରେ ପ୍ରାୟତଃ ସବୁ ଲୋକ ଗାଁ ଚୁଲିରେ ରୋଷେଇ କରନ୍ତି ଆପଣଙ୍କ ଗାଁ ରେ
ଆମର ଏ ସରେ ଆମର ଚୁଲି ରହ ସେ ହୁଏ। ଏତ ସାରା ଏବେ ବତ୍ ବର୍ତ୍ତମାନ ଆଧୁନିକ ଲୋକମାନୋନ ଆସିଲେଣି ତ ତେଣୁ ଏବେ ବର୍ତ୍ତମାନ ଲୋକମାନେ ଗ୍ୟାସ ର ବ୍ୟବହାର କରୁଛନ୍ତି।
ଗ୍ୟାସ ର ସମସ୍ୟା ତ ବହୁତ ଦେଖା ଦେଉଛି ଆପଣଙ୍କ ଘରରେ ସେମିତି ଦେଖା ଦେଉଛି ନାହିଁ?
ଆଁ ସାର୍ ଏବେ ବି ତ ବର୍ତ୍ତମାନ ମୁଁ ଯାଇକରି ଗୋଟେ ଗ୍ୟାସ୍ ନୂଆ ହାଣ୍ଡିଟିିଏ କରି ନେଇ ଆସିଥିଲି।
ହୁଁ।
ସେଟା ଯଦି ଆମ୍ ଯଦି ସାର୍ ମୁଁ ଯୋଉ ଜାଗା ରହୁ ସେ ଜାଗା ଯଦି ରହିଲି। ତାହେଲେ ସେ ଗ୍ୟାସ୍ ହାଣ୍ଡି ଟାକୁରେ ପୁନର୍ବାରମ୍ ଏଇଠାକୁ ଆଣିବାର ଯୋଜନା ଅଛି।
ଆଜ୍ଞା ଗ୍ରାମରେ ଆଗରୁ ଶଗଡ ଗାଡି କୁଆ କୁକୁର ମଇଁ ମଇ ଆମର ଗାଈ ଗୋରୁ ମାନଙ୍କର ରାବ ସକାଳର ସଦୃଶ୍ୟ ସନ୍ଧ୍ୟା ବେଳର ଦୃଶ୍ୟ ଗୋରୁ ପୋଲର ଦୃଶ୍ୟ ଗାଁରେ ରହିଲେ ଏ ସବୁର ଯୋଉ ଆନନ୍ଦ ମିଳେ ତାହା ସହରରେ ତ ଆପଣଙ୍କୁ ମିଳୁନଥିବ।
ହଁ ସାର୍ ଆପଣ ଯାହା କହିଲେ ଠିକ ଯେ ଆପଣ ଗାଁ ର ଗହଳି ଗାଁ ର ଲୋକ କି କ ଆମର ଲୋକମାନଙ୍କ ଚାଲିଚଳଣ ସହ ଗୋରୁ ଗଈ ଗାଈ ମାନଙ୍କର ରାବ ସେ ଜିନିଷ ଗୁଡା ସାର୍ ମିଳେନି ଏଇଟି ସହରରେ କିନ୍ତୁ ସାର୍ ଦେଖିବାକୁ ଗଲେ ସେଥିରେ ସହରର ଆବଶ୍ୟକତା ଆଉ ଗ୍ରାମର ଆବଶ୍ୟକତା ଭିନ୍ନ ଭିନ୍ନ ହେଇଯାଏ ଏଥିରେ ଲୋକମାନେ ନିଜର ସୁବିଧା ସୁଯୋଗ ପାଇଁ ଲୋକମାନେ ଗ୍ରାମକୁ ଛାଡିକିରି ସହରକୁ ଆସିଥାନ୍ତି ତେଣୁ ଆମର ନିଜର ରୋଜଗାର ଏବଂ ଆବଶ୍ୟକତା ପୂରଣ ପାଇଁ ଆମେ ମଧ୍ୟ ସ ଘରକୁ ଉପସହର ଅଭିମୁଖେ ଯାତ୍ରା କରିଅଛୁ ଆଉ।
ଗ୍ରାମକୁ ଆଦର୍ଶ କରିବା ନିମନ୍ତେ ବା ଗ୍ରାମରେ ସହରୀକରଣ ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରିବା ନିମନ୍ତେ କଣ ପ୍ରୟାସ କରିବା ଦରକାର?
ସାର୍ ସେତେ ତ ଦେଖିବାକୁ ଗଲେ ଆମର ସରକାରଙ୍କ ତରଫରୁ ବହୁତ ଯୋଜନା ଗୁଡିକ ପ୍ରଣୟନ କ ରାଯାଇଛି କି ନ୍ତୁ ସମସ୍ତ ଯୋଜନା ଆସିକରି ଠପ୍ ହେଇଯାଏ ଯେ ଯେ ଯେତେବେଳେ ଯାଇ ଲୋକମାନଙ୍କର ଅ ସହଯୋଗ ସେଥିରେ ଲୋଡି ନଥିବେ ତ ସବୁ କ୍ଷେତ୍ରରେ ଯ ଦେଖିବାକୁ ଗଲେ ଲୋକ ହିଁ ସବୁ କିିଛି କରିପାରିବେ। ତ ସେଥିମଧରେ ଲୋକମାନେ ଯଦି ସମଗ୍ର ଆ ରାଜନୀତି ତିର ବା ଆମର କହିପାରିବା ଡେମୋକାସି ଗଣତନ୍ତ୍ରର ସେମାନେ ପ୍ରତିଷ୍ଠାତା। ତ ତାଙ୍କ ଦ୍ଵାରା ହେଇପାରିବ ତ ସେଇ ପାଇଁ ହେଲେ ଆପଣଙ୍କ ସରପଞ୍ଚଙ୍କ ୱାର୍ଡ ବ ଆସିଲା। ଆ ଆମର ଅନ୍ୟ ଅନ୍ୟ ଯୋଉ ରହିଲେ ସେମାନେ ସମିତି ସଭ୍ୟ ସେମାନେ କଣ କରିବେ? ଏଥିରେ ସହଯୋଗ କରି ଗ୍ରାମର ଉନ୍ନତି ପାଇଁ କାମ କଲେ ଭଲ ହବ ବୋଲି ଭାବୁଛନ୍ତି।
ସାର୍ ପଞ୍ଚାୟତରେ ଅନେକ କାର୍ଯ୍ୟ ଆସୁଛି। ଯେଉଁ କାର୍ଯ୍ୟ ଗୁଡିକ ଗ୍ରାମର ଗ୍ରାମବାସୀ ମାନେ ଅ କରି ଅଁ, ମାସକୁ ପା ପାଖାପାଖି ଦୁଇ ହଜାରରୁ ତିନି ହଜାର ଟଙ୍କା କମେଇ ପାରିବି। ପୋଖରୀ ଖୋଳିବା ଠୁ ଆରମ୍ଭ କରିକି, ମାଛ ଚାଷ କରିବା ଠାରୁ ଆରମ୍ଭ କରିକି ରାସ୍ତା ମାଟି ରାସ୍ତା ତିଆରି କରିବାଠୁ ଆରମ୍ଭ କରିକି ଅଁ ମାଟି ଖୋଳା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରି ଦିନ ମଜୁରି ହିସାବରେ ପାଖାପାଖି ଚାରିଶହ ଟଙ୍କ ର ପାଞ୍ଚଶହ ଟଙ୍କା ଆରାମରେ କମେଇ ପାରିବେ। କିନ୍ତୁ ସମସ୍ତେ ସେଇଠାରେ ପଛ ହଉନାହାନ୍ତି ବର୍ତ୍ତମାନ। ଆଉ ଆପଣ ଯଦି ସେଇ କାର୍ଯ୍ୟ କରିବାକୁ ପ୍ରସ୍ତୁତ ନ ହଉଛନ୍ତି, ତାହାଲେ ସ୍ଵଭାବିକ କଥା ଆପଣ ସହରକୁ ଯିବେ।
ଯେହେତୁ ସାର୍ ଲୋକମାନଙ୍କର ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି, ଗ୍ରାମରେ ସବୁବେଳେ ସୁବିଧା ସୁଯୋଗ ଉପଲବ୍ଧ ହେଇପାରୁନାହିଁ। ଆପଣ ଦେଖିଥିବେ ଉଚ୍ଚ ଶିକ୍ଷା ପାଇଁ ହଉ କିମ୍ବା କୌଣସି ଉଚ୍ଚ ଚିକିତ୍ସା ପାଇଁ ହଉ କିମ୍ବା କୌଣସି ପ୍ରକାର ଉଚ୍ଚ ଯନ୍ତ୍ରପାତି ହଉ କିମ୍ବା କି କୌଣସି କର ଆବଶ୍ୟକତା ପୂରଣ କରିବା ପାଇଁ ଲୋକମାନେ ସବୁବେଳେ ସହରା ଅଭିମୁଖେ ହିଁ ଯାତ୍ରା କରିଚନ୍ତି। କାରଣ ଗ୍ରାମର ସବୁ ଜିନିଷକୁ ସହଜରେ ଉପଲବ୍ଧ ହେଇନଥାଏ। ତେଣୁ ଲୋକମାନେ ସବୁବେଳେ ସହରକୁ ବି ଅଧିକ ଅ ପସନ୍ଦ କରିଥାନ୍ତି। ଯିଏ ମୋର ରହିବା ପାଇଁ ସେଠି ମୋର ସବୁ ସୁବିଧା ପୂରଣ ହବ ବୋଲିକିରି। ତ ସେଇ ବି ଦେଖିବାକୁ ଗଲେ ସାର୍, ମୁଁ ତ ମୋ ରୋଜଗାର ଦୃଷ୍ଟିରୁ ମୁଁ ସାର୍ ଗ୍ରାମ ଛାଡ଼ିକିରି ସହରକୁ ଆସିଛି।
ହ
ଆଉ କଣ କହିବି ସାର୍, ଆପଣ ଟିକେ କଣ କୁହନ୍ତୁ ଠିକରେ।
ଗ୍ରାମରେ ବର୍ତ୍ତମାନ ଆ-ଆଁ ଯୋଉ ଅ-ଅ ନାରୀ ସଶକ୍ତିକରଣର କଥା ହେଉଛି ସେ ସଶକ୍ତିକରଣ ବ୍ୟବସ୍ଥାରେ ଯୋଉ ଛତୁଆ ପିଲାମାନଙ୍କୁ ଦିଆଯାଉଚି। ଆଉ ଏ ଲୋକମାନେ ଯୋଉ-ଉ ନାରୀଶକ୍ତି ଯୋଜନା ମାନଙ୍କ ଗୁଡିକରେ ସେ ଯୋଉ ଆମର ଖାଦ୍ୟ ସମ୍ ବାହାଘର, ବ୍ରତ ଘର ଆଦିରେ ଯୋଉ ଭୋଜି ଭାତରେ ଯୋଉ ପେପର ପ୍ଲେଟ ଗୁଡିକ ଆବଶ୍ୟକ ହେଉଛି ସେ ସବୁର ମେସିନ ପକେଇ, ମୁଢି ମେଡ ମେସିନ୍, ମୁଢି ଭଜା ମେସିନ ପକାଇ ଗ୍ରାମରେ ଏଁ ଗ୍ରାମର ନାରୀ ମାନେ ସଶକ୍ତିକରଣ ହେଲେଣି। ମେ ଶିଲେଇ ମେସିନ୍ ପକେଇ ମ ଧ୍ୟ ଗ୍ରାମର ନାରୀ ମାନେ ସଶକ୍ତିକରଣ ହେଲେଣି। ତା ଦ୍ଵାରା ମଧ୍ୟ ଗ୍ରାମର ଲୋକମାନେ ଆଁ ବୋହୁତ ସୁନ୍ଦର ଅର୍ଥ ଉପାର୍ଜନ କରିପାରୁଛନ୍ତି। ମୁଁ ତ ଆମର ଆ ଆମ ଗାଁରେ ଆମ୍ ମୁଁ ଦେଖୁଛି ଅନେକ ନାରୀ ମାନେ ସେମାନେ ନିଜେ ସ୍ଵାବଲମ୍ବ ବି ହଉଛନ୍ତି। ଏ ମୁଢି ଭଜା ମେସିନ, ପେପର ପ୍ଲେଟ ମେସିନ ସିଲେଇ ମେସିନ୍, ଅ ବିଭିନ୍ନ କାର୍ଯ୍ୟରେ ସେମାନେ ନିଜକୁ ନିୟୋଜିତ କରୁଛନ୍ତି। ଆଉ ଏଇ ନାରୀ ସଶ ତିକରଣର ବାର୍ତ୍ତାକୁ ସୁଦୃଢ଼ କରୁଛନ୍ତି ଆମ ଗାଁର ନାରୀମାନେ। ଆମ ଗାଁ
ହଁ ସାର୍, ତାହେଲେ ଭଲ କଥା। ସାରେ ସେମିତିରେ ମଧ୍ୟ ଗ୍ରାମର ମଧ୍ୟ ଛୋଟ ଛୋଟ କୁଟ୍ର ଶିଳ୍ପ ଗୁଡିକ ସ୍ଥାପନ କରି ସେମାନଙ୍କୁ ଉନ୍ନତି କରିବା ଆବଶ୍ୟକ। କାରଣ ଯେତିକ ଲୋକମାନେ କଣ କରନ୍ତି ନା ଆସନ୍ତି-ଇ ସହରାଞ୍ଚଳରୁ ସମସ୍ତେ ତ ରୋଜଗାର ପାଇପାରନ୍ତି ନାହିଁ ତ ସେମାନେ ଆସିକିରି ସହରାଞ୍ଚଳରେ ମଧ୍ୟ କଣ ବେରୋ ଜୋଗାର ହେଇ ବୁଲିଥାନ୍ତି, ବେକାର ହେଇ ବୁଲିଥାନ୍ତି। ତେଣୁ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସୁଦୃଢ କରିବା ଏଇଟା ଗୋଟେ ସି ଠିକ ପ୍ରୟାସ ଗୋଟେ। ଆଉ ସରକାର ମଧ୍ୟ ଏହା ପ୍ରତି ଯଦି ଧ୍ୟାନ ଦିଅନ୍ତେ ଅଧିକ ମାତ୍ରାରେ। ତାହେଲେ ଆହୁରି ଭଲ ହେଇଥାନ୍ତା ଲୋକମାନେ। ଗ୍ରାମାଞ୍ଚଳରେ ନିଜର ଘର ସ୍ଥାନ ରହିକିରି ସେମାନେ ନିଜର ଜୀବିକା ନିର୍ବାହ କରି ପାରିଥାନ୍ତେ। ଏବଂ କୃଷି କ୍ଷେତ୍ରରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନିଜକୁ ମନ ନିୟୋଜିତ କରି। ଆମର ଦେଶର ଅକ୍ସ ଅ ଅର୍ଥନୀତିକୁ ମଧ୍ୟ ସୁଦୃଢ କରିପାରିଥାନ୍ତେ।
ଓଡିଶାର ସରକାରେ ନା ଏଇ। ଦିଗ ପ୍ରତି ଅଧିକ ଯତ୍ନବାନ ଆଉ ଯତ୍ନଶୀଳ। କାରଣ ସୁଭଦ୍ରା ଯୋଜନା ମାଧ୍ୟମରେ ମାସକୁ। ମାସକୁ ନୁହେଁ ବର୍ଷକୁ ପଚାଶ ହଜାର ଟଙ୍କାର ଯୋ ସହାୟତା ରାଶି। ଅ କିସ୍ତି ପରେ କିସ୍ତି ଯୋଗାଇ ଦଉଛି ନାରୀ ମାନଙ୍କୁ ଯୋଉ କିସ୍ତି ଦ୍ଵାରା ସେମାନେ ମେଣ୍ଢା ପାଳନ କରୁ ଚନ୍ତି ଯୋଉ କିସ୍ତି ଦ୍ଵାରା ସେମାନେ ବିଭିନ୍ନ କୃଷି ପା ଯନ୍ତ୍ରପାତି ଆଣି। ଭଡାରେ ସେମାନେ କାର୍ଯ୍ୟରେ ଲଗାଇ ପାରୁଚନ୍ତି। ଆ ଯୋଉ ଯମ୍ପୁ ଅର୍ଥ ଦ୍ଵାରା ସେମାନେ ଆ ଘରେ। ଏ ନିଜର କୁଟୀର ଶିଳ୍ପ। ଅ ସଂଯଜୋଗ କରିପାରୁଛନ୍ତି ଯାହା ଦ୍ଵାରା ସେମାନେ ନିଜେ ସ୍ୱାବଲମ୍ବୀ ହବା ସହିତ ନିଜ ପରିବାରକୁ। ସୁଦୃଢ ଆଉ ସୁରୁଖୁରୁ ଭାବରେ ଚଳାଇ ପାରୁଛନ୍ତି, କାହା ଉପରେ ସେମାନେ। ବୋଝ ହଉନାହାନ୍ତି ଆପଣଙ୍କ ଗାଁରେ ମଧ୍ୟ ତ ସେପରି ହେଉଥିବ ନିଶ୍ଚିତ।
ହଁ ସାର୍ ବର୍ତ୍ତମାନ ସେ ପ୍ରକାର ଲୋକମାନେ ବର୍ତ୍ତମାନ ନିଜକୁ ସ୍ୱାବଲମ୍ବୀ ହେବାରେ ଲାଗିଲେଣି। ଆଉ ନିଜ ନିଜ କାମକୁ ମଧ୍ୟ ସେମାନେ ସୁଦୃଢ କରିସାରିଲେଣି। ଆଉ ଲୋକମାନଙ୍କର ଆର୍ଥିକ ଅଗଗତି ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମଧ୍ୟ। ଆଉ ଗ୍ରାମାଞ୍ଚଳରେ ବର୍ତ୍ତମାନ ବର୍ତ୍ତମାନ ଦେଖିବାକୁ ଗଲେ ଗ୍ରାମାଞ୍ଚଳ ମଧ୍ୟ। ସହରାଆଞ୍ଚଳ ସହ ତାଳ ଦେଇ ଗତି ଆଉ ଅଭିବୃଦ୍ଧି ହେବାରେ ଲାଗିଛି। ତ ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳ ସହରାଞ୍ଚଳ ମଧ୍ୟରେ କୌଣସି ତା ପାର୍ଥକ୍ୟ ରହିବ ନାହିଁ ଭାବୁଛି ମୁଁ। ସମାନ ଯଦି ଭାବେ ଅଗ୍ରଗତି କରିବେ ତାହେଲେ ଦେଶ ମଧ୍ୟ ଉନ୍ନତି ହେବ ଆମ ରାଜ୍ୟ ମଧ୍ୟ ଉନ୍ନତି। କରିବ ସମଗ୍ର ଜନଜାତି ମଧ୍ୟ ସେଥିରେ କଲ୍ୟାଣ ସାଧନ କରିବେ।
ବର୍ତ୍ତମାନ ତ ଗ୍ରାମ ଆଉ ସହର ବର୍ତ୍ତମାନ ଆଉ ଜଣା ପଡୁନାହିଁ। କୋଉଟା ଗ୍ରାମ ଆଉ କୋଉଟା ସହର ସବୁ ପକ୍କା ଘର ଗ୍ରାମରେ ସମସ୍ତ ଘର ଏବେ। କଚା ଘର ପକ୍କା ଘରରେ ପରିଣତ ହେଇଯାଇଛି। ପଚା ରାସ୍ତା ପକ୍କା ରାସ୍ତାରେ ପରିଣତ ହେଇଯାଇଛି। ଆ କଚା ଦୋକାନ ପକ୍କା ଦୋକାନରେ ପରିଣତ ହେଇଯାଇଛି। ହଁ ଛୋଟ ସିଲେଇ ଛୋଟ ଲୁଗା ଦୋକାନ ବି ମଲ୍ ରେ ପରିଣତ ହେଇ ଯାଇ ଛି ତେଣୁ ଗ୍ରାମ ବହୁତ ଉନ୍ନତି କରିଗଲାଣି ସାର୍।
ହଉ ସାର୍ ଆପଣ ଗ୍ରାମାଞ୍ଚଳ ବିଷୟରେ ବହୁତ ଗୋଟେ ଭଲ ଗୋଟେ ଚ ରିତ୍ର ଆପଣ ବଖାଣିଲେ, ସେଥିରେ ବହୁତ ସୁନ୍ଦର ଲାଗିଲା ଆପଣଙ୍କ କଥାବାର୍ତ୍ତାରୁ ଆପଣଙ୍କର। ଗ୍ରାମାଞ୍ଚଳର କଥା ମୋର ମନ ପଡ଼ିଲା ପୁଣି ଥରେ। ପୁଣି ଥରେ ସାର୍ ଆପଣଙ୍କ ବିଷୟରେ, ଆପଣଙ୍କ ଭଳି କଥାବାର୍ତ୍ତା ଉପରେ ପୁଣି ଆମର ଲାଗିବା। ପରଦ ସମୟରେ ସାର୍, ରହୁଛି ସାର୍, ବିରତି ଦିଅନ୍ତୁ ଟିକେ।
ଆଜ୍ଞା।